ହ୍ୟାଲୋ।
ହଁ। ଶୁଭ ସଂନ୍ଧ୍ୟା। ହ୍ୟାଲୋ। ହଁ ଭଲ ଅଛି ଆପଣ? କଣ କହିଲେ? ହ୍ୟାଲୋ।
ମେ ଆପଣଙ୍କୁ।
ହଁ ଏବେ ଆବାଜ କ୍ଲିଅର ଏସିଲା। ପବନ ହଉଛି ବୋଧେ ସେପଟେ ଭଲ ସେ ଶୁଭୁନି। ହଁ ହ୍ୟାଲୋ। ନା ଭଲ ସେ ଶୁଭୁନି। ପବନ ହଉଛି କି ସେପଟେ?
ନାଇଁ ପବନ ତ ନାହିଁ ଆମର ଏପଟେ।
ବର୍ଷା ନା ପବନ ଗୋଟେ ହଉଛି। ମାନେ ପାଣି ପଡ଼ିଲା ବେଳେ ସାଉଣ୍ଡ ହଉଛି ହଁ ଟିକେ ଟିକେ ଶୁଭୁଛି।
ଏବେ ଠିକ୍ ଅଛି।
ହୁଁ।
ଏବେ କ୍ଲିୟର ସାଉଣ୍ଡ ଆସିଲା।
ହଁ ଏବେ ଆସିଲା କୁହନ୍ତୁ?
ହ୍ୟାଲୋ।
ଆଜ୍ଞା କୁହନ୍ତୁ ସରି ସରି ସରି
କଣ କହିଲେ?
ଗୋଟ ଗୋଟେ କଙ୍କଡ଼ାବିଛା ଦେଖିଲି ତ ସେ ବହୁତ୍ ବଡ କଙ୍କଡାବିଛାଟେ
ମାନେ ରାସ୍ତା ସାଇଡରେ ଅଛନ୍ତି ନା କଣ? ହ୍ୟାଲୋ।
ମତେ ଖାଲି ଗାଡି ସାଉଣ୍ଡ ଟା ଶୁଭୁଛି।
ଗୋଟେ ସେକଣ୍ଡ ଗୋଟେ ସେକେଣ୍ଡ ରୁହନ୍ତୁ ମୁଁ ଟିକେ। ଗୋଟେ ସେକେଣ୍ଡରେ ତ ମୁଁ ଟିକେ ସାଇଡ଼କୁ ଯାଉଛି ଭାରି। ହ୍ୟାଲୋ।
ହ୍ୟାଲୋ।
ହଁ ଏବେ ଆପଣଙ୍କୁ ଶୁଭିଲା?
ହଁ ଏବେ ଶୁଭୁଛି। ଏବେ ଠିକ୍ ଅଛି କୁହନ୍ତୁ। କଣ ଦେଖିଲି ହଁ ରୁମରେ ଅଛି।
ମୁଁ କହିଲ ଏବେ ଗୋଟେ ରୋଡରେ ଯାଉଥିଲି ଗୋଟେ କଙ୍କଡାବିଛା ଦେଖିଲି ତ ବହୁତ ବଡ କଙ୍କଡାବିଛାଟେ।
ଆଚ୍ଛା।
ତାର ହାତ କୁ କିଏ ମୋଡେଇ ଦେଇଛି ଯେ ତା ନାଙ୍ଗୁଡଟାକୁ ହଲ ହଲ ଏମିତି କରୁଛି। ହଉ ଥାଉ ବିଚରା ଟା, ସାଇଡ କରିଦେଇ ପଳେଇ ଆସିଲି ଆଉ।
କଙ୍କଡ଼ା ବିଛାକୁ ସାଇଡ଼୍ କଲେ?
ଆଜ୍ଞା।
ଆଉ? ଭଲ କଥା ତାହେଲେ।
ନହେଲେ ଗାଡି ମାଡି ଯାଇଥାନ୍ତା ନା ଆହୁରି, ସେଥିପାଇଁ ତାକୁ ସାଇଡ କରିଦେଇକି ଆସିଲି।
ଆଚ୍ଛା ଆଚ୍ଛା। ମାନେ ନିଉ କଥାଟା ଗୋଟେ ଶିଖିବାକୁ ମିଳୁଛି। କଣ କଣ କହିଲେ?
ହଁ କଣ ଦେଖିଲେ?
ମାନେ ନିଉ କଥାଟା ଗୋଟେ ଶୁଣିବାକୁ ମିଳୁଛି, କଙ୍କଡା ବିଛାକୁ ପୁଣି ବଞ୍ଚେଇଲେ ଆପଣ ତ ସେଇ କଥା ମୁଁ ଶୁଣିଲି ଆ
ନାଇଁ ସେଠି ସେଠି ସେଠି ଜଣେ ଭାଇ ଥିଲେ କହିଲେ ମଡେଇ ସିଏ ବଞ୍ଚିଚି ତାକୁ ମଡେଇ ଦେଇକି ଯାଅ। ମୁଁ କଣ କିହିଲି ତାକୁ ସାଇଡ କରିଦେଇକି ଆସିଲି ମୁଁ କହିଲି ନାଇଁ କାଇଁ ଅଯଥାରେ ମଡେଇବି ତାକୁ ବେକାରକୁ। ସାଇଡ କରିଦେଇକି ପଳେଇ ଆସିଲି ସେ ଭାଇ ବି ଉଣ୍ଡି ଉଣ୍ଡି ଯାଉଛନ୍ତି ବୋଧେ।
ହୋଉ ଭଲ କଥା ତାହେଲେ। ଭଗବାନ ମଙ୍ଗଳ କରନ୍ତୁ ଆପଣ ବି ଭଲ ଚିନ୍ତା କରୁଚନ୍ତି ତାଙ୍କର ତ ଆପଣଙ୍କର ବି ଆଉ କିଏ ଭଲ ଚିନ୍ତା କରୁଥୁବ।
ଓହୋ ଭଗବାନ କରନ୍ତୁ ଆପଣଙ୍କ କଥା ସତ ହୋଉ।
ନିହାତି ସତ ହବନି କଣ ପାଇଁ ହବ।
କଣ ଖାଇଛନ୍ତି?
ମୁଁ ଇଭିନିଂ ବେଳେ ସରି ସନ୍ଧ୍ୟାବେଳେ ମୁଁ ଚଓମିିନ ଖାଇଥିଲି। ଆଉ ଏ ବେ ଭାତ ଖାଇବି ଭାତ ତରକାରୀ କଣ ହେଇଥିବ ଖାଇବି ଆଉ।
ଆଚ୍ଛା। ନା ମୁଁ ତ ଯୋଉ ଗୋଟେ ଆସିଥିଲି ଟିକେ ବୁଲାବୁଲି କରିବାକୁ ଏବେ ରିଟନ କରୁଚି ଘରକୁ। ଘରେ ପହଞ୍ଚିଲା ପରେ ଆସିଥିଲି ଟିକେ ଗୋଟେ ପାର୍କରେ ବସିଚୁ ଆମ ଘର ପାଖରେ ଗୋଟେ ପାର୍କଟେ ଅଛି ନା। ହଁ ସେ ପାର୍କରେ ଆସିଥିଲି ମୁଁ ବୁଲି ବୁଲି ବୁଲି ବୁଲି ଯାଉଚି ଏବେ ଆଉ।
ଉଁହୁଁ।
ଘରେ ଏକୁଟିଆ କେତେ ବସିବେ? ଯୋଉ ବସି ବସି ବୋରିଂ ଲାଗୁଚି ପାର୍କ ଆସିକି ବସିଥିବେ।
ଆପଣଙ୍କ କଥା ବେଳେ ବେଳେ ଶୁଭୁନି। ବାଇକରେ କୁଆଡେ ଯାଉଚନ୍ତି?
ସିଏ ହଁ ହଁ ଲାକି।
କୁଆଡେ ଯାଉଚନ୍ତି କି?
ଆଜ୍ଞା। କ୍ଷମା ଅଛି କ୍ଷମା ଚାହୁଁଅଛି ଆପଣଙ୍କ ଠାରୁ।
ହୁଁ ହୁଁ।
ହାଲୋ।
ହଁ ମୁଁ ଶୁଣୁଛି କୁହନ୍ତୁ। ଆଉ ହଁ ମୁଁ ଶୁଣୁଛି ମୋ କଥା ଶୁଭୁନି?
ହାଲୋ।
ହଁ ହାଲୋ ମୋ କ ଥା ଶୁ ହଁ ହଁ ମୁଁ କହିଲି ମୁଁ ଶୁଣୁଚି ମୋ କ ଥା ଶୁଭୁନି କି କହିଲି।
ନାଇଁ ନାଇଁ ଆପଣଙ୍କ କଥା ଶୁଭୁଚି ମୁଁ ହାଲୋ ହାଲୋ କଲିନା ଆପଣ ଟିକେ ସା ମୁଁ କହିଲି ମୁଁ ହାଲୋ ହାଲୋ ହେଲି ଯେତେବେଳେ ଆପଣ ଟିକେ ସାଇଲେଣ୍ଟ୍ ହେଇଗଲେ ମୁଁ ସେଥିପାଇଁ କହିଲି ମୁଁ କହିଲି ଶୁଭୁନି ନା କଣ ମୋ କଥା।
ଶୁଭୁଚି ଶୁଭୁଚି।
ଏଇ ସେଇ ଯୋଉ ଟିକେ ପ୍ରୋବ୍ଲେଟ ନିଦ ହଉ ମୁଁ ଏବେ ଘରକୁ ଗଲେ ଖାଇବି ଆଉ କଣ?
ଉଁ ହୁଁ।
ଆଉ ଆପଣ ଦିନ ଆଜି କେମିତି ଗଲା?
ହଁ ଭଲ। ଆଉ ଆପଣଙ୍କର?
ମୁଁ ତ ସେମିତି ସବୁ ସେମ୍।
କୁଆଡେ ଯାଇଥିଲେ ବା ବୁଲାବୁଲି ପାଇଁ ତ
ବୁଲାବୁଲି ପାଇଁ ନାଇଁ ନାଇଁ ବୁଲାବୁଲି ପାଇଁ ଯାଇଥିଲି ସିନା ଘରକୁ ଆସି ଥିଲା ପରେ ଟିକେ ପାର୍କ ରେ ବସିଥିଲି। କାହିଁକିନା ପାର୍କରେ ଟିକେ ବସିଲେ ଭଲ ଲାଗୁଛି ସାଇଲେଣ୍ଟ ପୁରା।
କୋଉ ପାର୍କ ରେ?
ମାନେ ଏଠି ଗୋଟେ ଅଛି ପାର୍କ। ସେ ପାର୍କ ରେ ସବୁ ପିଲା ଏଠୁ ଧରିକି ସମସ୍ତେ ବସୁଛନ୍ତି ସେ ପାର୍କ ରେ ଚାଲା ବୁଲା କରୁଛନ୍ତି। ତ ଏବେ ସନ୍ଧ୍ୟାବେଳ ଟାଇମ ଟା ପୁରା ଆରାମ ସେ କିଛି ନାହିଁ ସାଇଲେଣ୍ଟଲି ଏକୁଟିଆ ବସିଥିଲି ଏବେ ଜଷ୍ଟ ଯାଉ ତି ଘରକୁ ଆଉ ଘରେ ଫୋନ କଲେ ତ ଘରକୁ ଯାଉଛି ଏବେ ଆଉ।
କୋଉ ଏରିଆ ପାର୍କ କଥା କହୁଛନ୍ତି?
ଆମର ଏଠି ଅଛି ନୟାଗଡ ରେ।
ଓ ନୟଗଡ଼ର କି?
ଆଛା ଆପଣଙ୍କର କୋଉଠା କି?
କନ୍ଧମାଳ। ହ୍ୟାଲୋ। ମୋ କଥା ଶୁଭୁଛି?
ଆପଣଙ୍କର କନ୍ଧମାଳ?
କ କହିଲେ? ଶୁବୁନି କ କହିଲେ?
ସେପର୍ଯ୍ୟ ଆଜ୍ଞା ଶୁଭୁଛି ଶୁଭୁଛି।
ହ୍ୟାଲୋ। ହଁ କୁହନ୍ତୁ?
ଆପଣଙ୍କ ବୋଧେ ନେଟୱାକ ଇସୁ ହଉଛି ନା ମୋର ହଉଛି ମୁଁ ଜାଣିପାରୁନି? ନା ମୋର ହଉଛି ମୁଁ ଜାଣି ପାରୁନି?
ମତେ ତ ଆପଣଙ୍କ କଥା ଶୁଭୁନି ଠିକ ସେ
ଅଁ ବୋଧେ ମୋ ହଉଥିବ।
ରାସ୍ତାରେ ଯାଉଛନ୍ତି ନା ସେ
କ କହିଲେ?
ହେ ରାସ୍ତାରେ ଯାଉଛନ୍ତି ନା ସେଥିପାଇଁ ହେଇଥିବ।
ଆଚ୍ଛା ଏବେ ଏବେ କ୍ଲିୟର ସବୁଛି ନା ସେମିତି ସବୁଛି?
ନାଇଁ ଏବେ କ୍ଲିୟର ଶୁଭୁଛି ଯେ ପହଞ୍ଚିଲେ ନା କଣ ଘରେ?
ନାଇଁ ପହଞ୍ଚିିନି ଏ ଟିକେ ସାଉଣ୍ଡ ହେଲା ତ ସେଥିପାଇଁ ମୁଁ କହିଲି ନାଇଁ ଟିକେ ଠିଆ ହେଇଯିବି। କଥା ହେଇକି ଯିବି ଆଉ।
ଉଁ ହୁଁ।
ଉହୁଁ। ଆଉ କେବେ କ ଖାଇବେ କେତେବେଳକୁ?
ଅ ମୁଁ ଦଶଟା ବେଳେ ଖାଇବି।
ଦଶଟା ବେଳେ ଲେଟ୍ ନାଇଟ୍ ଖାଉଛନ୍ତି ତାହେଲେ ନାଇଁ କି?
ସାଢ଼େ ନଅଟାରେ ଖାଏଯେ ଆଜି ଟିକେ ଲେଟ୍ ହେଇଗଲା।
ଆଚ୍ଛା।
ସେ ସାଢ଼େ ନଅଟା ଦଶଟା ବେଳେ ହିଁ ଖାଇଦିଏ। ଆପଣ କେତଳେ ଖାଆନ୍ତି?
ମୋର ତ ସେଇ ସେମ୍ ଦଶଟା-ଦଶଟା ସାଢେ ଦଶଟା ମୋର ସବୁବେଳେ ଲେଟ୍ ନାଇଟ୍ ଖିଆ।
ହୁଁ-ହୁଁ। ଦଶଟା ସାଢ଼େ ଦଶଟାରେ ଖାଆନ୍ତି?
ଆଜ୍ଞା, ବେଳେ-ବେଳେ ତ ଏଗାରଟା ବି ହେଇଯାଏ।
ଉୁଁ-ହୁଁ।
ସେମ୍ତିଆ ଅଭ୍ୟାସ୍ତ ତ ହେଇଯାଇଚି ଆଉ କଣ କରିବା।
କଣ କହିଲେ?
ମୁଁ କହିଲି ଅଭ୍ୟସ୍ ତ ହେଇଯାଇଚି ଆଉ।
ହୁଁ। ଭଲ କଥା ତାହଲେ।
ଆଉ, ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି, ଆଉ ସେପଟେ ଆପଣଙ୍କର?
ହୁଁ, ବଢିଆ।
ହୁଁ-ହୁଁ।